ହଁ କୁହ।
ହଁ ଆପଣ ଏବେ-ଏ-ଏ କଣ କରୁଛନ୍ତି?
ଏଇ-ଇ-ଇ-ଇ ଯାଇଥିଲି ତ ବାହାରିକି ଏବେ ଆସିିକି ପହଞ୍ଚିଲି ଟିକେ ଆଉ। ତମେ କଲ୍ କଲ ଟିକେ ଫାଙ୍କା ଅଛି ତ କଥା ହବାପାଇଁ ଆଉ।
ହଁ ଏବେ ଯୋଉ ଆପଣ ଜାଣିଛନ୍ତି ଆମ ଘର ପାଖରେ ଯୋଉ-ଉ-ଉ ଅଛି ଶିବ ମନ୍ଦିର ସେଗୁଡାକ କେବେ ଆ ଆପଣ ଯାଇଛନ୍ତି?
ହଁ ଯାଇଛି ବୁଲାବୁଲି କରିଛି। ଆଗରୁ ଛୋଟବେଳେ ଆସେ ବି ସେ-ଏ-ଏ ମନ୍ଦିରକୁ ବହୁତ ଥର ଜାଗରରେ ଯାଉ ଦୀପ ଜାଳୁ।
ହଁ ଆମ ଘର ପାଖରେ ତ ତିନ ତା ଶିବ ମନ୍ଦିର ଅଛି ଗୋ ଗୋଟେ ଆଶ୍ରମ ଅଛି ଜଗନ୍ନାଥ ଆଶ୍ରମ ମାନେ ସେଇଟା ପୁ ହଁ ସେଟା ପୁରୀ ଭଳିଆ ତ ହେଇନି କିନ୍ତୁ ମାନେ ସେଇଠି ଟିକେ ଶାନ୍ତି ଏତି ଗଲେ ରହିବ ମାନେ ଟିକେ ଆମର ଘରର ଟିକେ ଆଗକୁ ଆଉ ଆମ ଘର ପ ପଛପଟେ ଗୋଟେ ଭାସ୍କେଶ୍ଵରର ମନ୍ଦିର ଅଛି ସେଇଟା ପାତାଳ ଫଣ୍ଟାଲିିଙ୍ଗ ମାନେ ସେ ଲିଙ୍ଗ ଟା ପନ୍ଦର ଫୁଟ କି କୋଡିଏ ଫୁଟ ହବ ବହୁତ ବଡ ଲିଙ୍ଗ ଟା ସେଇଟା ପୁରା ତଳୁ ଦେଖିଲେ ଅ ମାନେ ବହୁତ ବଢିଆ ଟା ହେଇଛି ପୁରା ଉ ଉପରେ ଯାଇକି ଦେଖିଲେ ମାନେ ପୁରା ହାଇଟ୍ ହେଇଯାଇଛି ଆଉ ସେଇଟା ବର୍ଷ ସବୁ ବର୍ଷ ବି ବଢୁଛି ତାପରେ ହଁ ସେଇଟା ଦି ମହଲା ପୁରା ଅଛି ତାପରେ ତା ଆଗକୁ ଗୋଟେ ଅଛି ବ୍ରହ୍ମେଶ୍ଵର ମନ୍ଦିର ସେଇଟା ବି ପାତଳ ଫଟା ଲିଙ୍ଗ ସେଇଟା ମାନେ ସେଇଟା ଅଧିକ ବଡ ତ ନୁହେଁ କିନ୍ତୁ ସେଇଟା ବି ଭଲ ହେଇଛି।।
ଆମର ସେଠି ସବୁ ଅଛି।। କିଛି ମନ୍ଦିର ଅଛି ସବୁ ଗ୍ରାମ ଦେବତୀ ଅଛନ୍ତି ମଙ୍ଗଳା ଅଛନ୍ତି ଯୋଉ ତାରିଣୀ ସିଏ ଅଛନ୍ତି। ଆଉ ପଶ୍ଚିମା ଅଛନ୍ତି ଆଉ ଆମର ଦୁର୍ଗା ମନ୍ଦିର ଅ ଅଛି ଯେଉଁ ଆମର ବ୍ରାହ୍ମଣୀ ମନ୍ଦିର ଶନି ମନ୍ଦିର ଅଛି ଆଉ ଅ ଅଛି ଲକ୍ଷ୍ମୀଙ୍କ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଆଉ ଶିବଙ୍କ ମନ୍ଦିର ବି ଅଛି
ହଁ ଆମର ବି ଏଇଠି ବହୁତ ସାରା ମନ୍ଦିର ଅଛି ଆଉ ଆ ଆମର ବ୍ରହ୍ମେଶ୍ଵର ର ଆଗୁ କୁ କୁ ମାନେ ତାର ଟିକେ ଆଗକୁ ମେଘେସ ସୁରଜ ଚି ମେଘେଶ୍ଵର ମ ମ ଆଗାକୁ ଗୋଟେ ସାଇ ମ ମନ୍ଦିର ବି ଅଛି ତାପରେ ସେଇ ମନ୍ଦିର ବହୁ ସୁନ୍ଦର ହେଇଛି ତାପରେ ଏ
ଏବେ ବହୁତ ଗାଡି ଘୋଡା ସେଠି ଚାଲିଲାଣି।
ହଁ ଏବେ ତ ସେଇ ମନ୍ଦିର ଟାକୁ ବହୁତ ସୁନ୍ଦର ହେଇଯାଇଛି। ଛି ଦେଖିବାକୁ ବହୁତ ଭଲ ବି ଦେଖା ହଉ ତାପରେ ଆମର ଏଇ ଘରର ଟିକେ ଆଗକୁ କୁ ଗୋଟେ ଜାଗା ଅଛି ମଇଁଷି ଖାଲ ସେଇଠି ବି ଗୋଟେ ଶନି ମନ୍ଦିର ଅ ଛି। ତା ପରେ ସେ ଆଉ ଟି ଆଗକୁ ମାନେ ଆମ ଘର ଠାରୁ ଶହେ ମିଟର କି ପାଞ୍ଚଶହ ମିଟର ଖଣ୍ଡେ ହବ ସେଇ ତାର ଟିକେ ଆଗକୁ ଗୋଟେ ଅଛି ଲିଙ୍ଗରାଜ ମନ୍ଦିର କେଦାର ଗୌରୀ ଆହୁରି ବହୁତ ସାରା ମନ୍ଦିର ଅ
ଛୋଟ ବେଳେ ବି ଯାଇଛୁ ବହୁତ ଥର ଆଉ ହଁ ଶିବ ମନ୍ଦିର ସବୁ ଯାଇଛୁ।
ହଁ ଏଇ ଏଠି ଆଉ ଗୋଟେ ମନ୍ଦିର ଅଛି ନୀଳକଣ୍ଠେଶ୍ଵର ମନ୍ଦି ମନ୍ଦିର ସେଇଠିକି ବି ମୁଁ ଯାଇଛି ସେଇଠି ସେ ଭୋଜି ଭୋଜି ବି ବହୁତ ହୁଏ ତାପରେ
ବେନିବା ଖୁ କର
ଏଇ ସେଟା ଆମର ଏଇ ଯଉ ବ ସୁରଗଡ ପାଖରେ ତାପରେ ସ ଯୋଉ ସାଇ ମନ୍ଦିରରେ ସାଇ ମନ୍ଦିରରେ ବି ଦି ମହଲା ପୁରା
ବୁଲିବା ପାଇଁ ବହୁତ ଥର।
ହଁ ସାଇ ମନ୍ଦିରରେ ବି ଦି ମହଲା କରିଦେଇଛନ୍ତି ମାନେ ସେଇଠି ଭୋଜି ଫୋଜି କରିବା ପାଇଁ। ତମେ ଚାହିଁଲେ ସେଇଠି ବୁକିଂ ବି କରିକି କିଛି ଜନ୍ମଦିନ ହଉ ବାହାଘରିଆ ହଉ କି ରିସେପସନ ହଉ, ମାନେ ଯାହା ଏ ବି ତମେ ସେଇଟା ବୁକ୍ କରିକି ସେଇଠି କରିପାରିବ ଆଉ ସେଇ ଯୋଉ ସାଇ ମନ୍ଦିରରେ ବହୁତ ସାରା ଫୁଲ ଗଛ ବି ଲାଗିଛି। କିନ୍ତୁ ସେଇଟାରେ ଯୋଉ ଚମ୍ପା ଫୁଲ ଚମ୍ପା ଫୁଲ ସେଇଠି ବହୁତ ଲାଗି ଆଉ ସେଇଠି ମଲ୍ଲି ଫୁଲ ବି ଲାଗିଛି। ଚି।
ସେଇଟା ହଉଛି ରଙ୍କ ପାଖରେ ଚମ୍ପା ଫୁଲଟା ଲାଗିଲେ ବହୁତ ଭଲ।
ହଁ ସେଇଠି ସେଠିକାର ଯୋଉ ଅ ମ ଯୋଉ ନନା ମାନେ ଯୋଉମାନେ ପୂଜା କରୁଛନ୍ତି ଯୋଉ ସାଇ ବାବାଙ୍କୁ। ସେଇଠି ଯୋଉ ନନା ମାନେ ଅଛନ୍ତି ସେମାନେ ବି ବହୁତ ଭଲ ଆଉ ସେମାନେ ତ ମୋ ଭା କୁ ସମସ୍ତେ ସେମାନେ ମୋ ଭାଇ ଯୋଉ ଅଛନ୍ତି ସେମାନଙ୍କୁ ସମସ୍ତେ ଚିହ୍ନିଛନ୍ତି। ବି। ତାପରେ ଆମେ ଯେତେବେଳେ ତାଙ୍କ ସହିତ ଯାଉ ସେମାନେ ମାନେ ତାଙ୍କ ସେମାନଙ୍କ ମାନେ ଇଏ ପୁରା ଭଲ ମାନେ ଲୋକ ସେ ବହୁତ ଭଲ ଲୋକ ତାପରେ ସେଇଠି ଆହୁରି ନ ବଗ୍ରହ
ହଁ ନବଗ୍ରହ ଠାକୁର ଅଛନ୍ତି ହଁ।
ହଁ ସେଇଠି ଗୋଟେ ଜାଗାଟେ ଅଛି ସେଇଠି ସବୁ ମାନେ ସବୁ ଗୁରୁବାର ସେଠି ଯୋଉ ଆଉ ଯଉ ସେଇଠି ଯୋଉ ପଢନ୍ତିନି ଭାଗବତ ସେଇଠି ଭାଗବତ ଟୁଙ୍ଗି ଅ ଛି ସେଇଠି ସେ ମାନେ ସବୁ ଗୁରୁବାର ଗବତ ପଢୁଛନ୍ତି ଆଉ ଆଜି ବି ଗୁରୁ ବାର ଆଜି ବି ସେଇଠି ଏବେ ମନ୍ଦିର ଗଲେ ବହୁତ ଭିଡ ହେଇଥିବ କାରଣ ଆଜି ଗୋଟେ ବଡ ମୂର୍ତ୍ତିଟା ଅଛି ସେଇଠି ସାଇ ବାବାଙ୍କର ସେଗୁଡାକ ମାନେ ସବୁ ଲୋ କୋ ସକୁ ଟେକି ଟେକି ନେଇକି ଯାଆନ୍ତି ତାର ସେଇ ମନ୍ଦିର ଚାରିପଟେ ପୁରା ବୁଲାନ୍ତି। ତାପରେ ତାକୁ ପୁଣି ଆଣିକି ଯୋଉ ଜାଗାରେ ରୁହେ ସେଇଠି ରୁହନ୍ତି ସେଇଠି ତାପରେ ସେଇଠି ଭୋଗ ବି ମିଳେ।
ହଁ ଆମର ସେଠି ବି ବହୁତ ମନ୍ଦିର ଅଛି ଆମର ବି ଆଜି ସିତଳ ଷଷ୍ଠୀ ନା ଆମର ବି ସେଇ ଶିବ ମନ୍ଦିରରେ ଆଜି ଭୋଜି ହଉଥିବ। ଆଉ ସବୁ ଖାଇବାକୁ ଦିଆଯାଏ ଲୋକମାନଙ୍କୁ। ବୁ ବୋହୁତ ଲୋକବି ଯାଆନ୍ତି ସେଠିକି ସବୁ ଖାଇବା ପାଇଁ ସେଦିନ ବି ରୋଶେଇ ହୁଏନି ଆମର ସବୁ।
ହଁ ତାପରେ ଆମର ଯୋଉ ଏଇ ଯୋଉ ମେଘେଶ୍ଵର ମନ୍ଦିର ଆଜି ସେଇଠି ବି ଭୋଜି ଅଛି ଆଉ ଜଗନ୍ନାଥ ଆସ ଆଶ୍ରମରେ ବି ଭୋଜି ଅଛି ଜଗନ୍ନାଥ ଆଶ୍ରମରେ ଗୋଟେ ଅଛି ଗୋ ଗୋଟେ ଶିବ ମନ୍ଦିର ସେଇଠି ବି ପୂଜା ହୁଏ।
ଆଉ ଶୀତଳ ଷଷ୍ଠୀ ଅଛି ତ ସେଇଥିପାଇଁ ହଉଥିବ ଆଉ।
ହଁ ତାପରେ ଆମ ଘର ଆକୁ ଗୋଟେ ଦିଟା ହନୁମାନ ମନ୍ଦିର ବି ଅଛି।
ଅ
ତାପରେ ଏଇଠି ପାଖାପାଖି କିନ୍ତୁ ଆମର ସବୁ ମନ୍ଦି ନ୍ଦିର ଅଛି ଆଉ ଏ ପାଖରେ ସବୁ ଜିନିଷ ବି ମିଳି ଯାଉ ଚି।
ସବୁଆଡେ ବି ପାଖରେ ହେଲାଣି ଗାଁ ମାନଙ୍କୁ ବି ବେପାର କରି ଗଲେଣି ଅନଲାଇନ ରେ ବି ଲୋକ ଲୋକ ମଗେଇ ଦଉଛନ୍ତି। ଏଇଭଳି କରି ଖାଉଛନ୍ତି ଭଲ ଭଲ ଜିନିଷ ଖାଇବା ପାଇଁ ପିଲା ଅନଲାଇନ ମଗେଇ ଦଉଛନ୍ତି ଡ୍ରେସ ପଟା ବିଭିନ୍ନ ପ୍ରକାର ଜିନିଷ ବି ମଗେଇ ଦଉଛନ୍ତି। ଆଉ ଅସୁବିଧା କିଛି ନାହିଁ ଗାଁ ରେ।
ହଁ ଏବେ ଗାଁ ଆଉ ସହର ଏ
ହଁ ଅନଲାଇନରେ ମଗେଇ ଦଉଛ ନା କିଛି ଅସୁବିଧା ନାହିଁ। ପ୍ରାୟ ଆମ ପୁଅତ ହଉଛି ଆମ ପୁଅ ଝିଅ ସେ ତାଙ୍କର ସବୁବେଳେ ଡ୍ରେସ୍ ପଟା ଏ ମାନେ ରୋଷେଇ ସାମଗ୍ରୀ ଜିନିଷ ମଗାଇ ଦେଉଛନ୍ତି। ବାସ୍ ଆମକୁ ଯିବାକୁ ପଡୁନି ପଚ ଜରୁ
ହଁ ମୋ ଭଉଣୀ ବି ଏବେ ସବୁ ଜିନିଷ ଅନଲାଇନ ରୁ ମଗେଇ ଦଉଛି ଆଉ ଆଗରୁ ଯେମିତି ମୁଁ ଦୋକାନ ହାରିକା ଯାଉଥିଲି ଏବେ ଆଉ ମୁଁ ଦୋକାନ ବି ଯାଉନି ଆଉ ସ ଏବେ ସବୁ ଜିନିଷ ମଗେଇ ଦଉଛି।
ହଁ।
ତମ ବଡ ଭଉଣୀ ତ ମୁଁ ଟୋଟାଲ ଦେଖିନି କାଇଁ ମାନେ ଅଛି ବୋଲି ଟୋଟାଲ ଦେଖିନି ନା ବାହାରେନି।
ନା ନା ସେ ଏଇଠି ରୁହେ ଯେ ସେ ସକାଳୁ ଆଠ ଛୋଟ ବେଳକୁ ପଳାଏ ଡ୍ୟୁଟି ଆସିଲା ବେଳକୁ ସାତ ଯୋଉ ପାଞ୍ଚଟା ଛ ଛଅଟା ସାତଟା ହେଇଯାଏ। ସେଇ ଯୁଗରୁ ଆସିକି ସେ ଟିକେ ଯୋଉମାନେ ହଁ ଶୋଇ ପଡେ ତାପରେ ଆଉ ଅଧିକ ବାହାରକୁ ବି ଯାଏନି ଏବେ ସେ ଯୁଗୁରୁ ତା ପାଇଁ ଗୋଟେ ଅଜା ସ୍କୁଟି ପାଇଁ ପଇସା ସେ ଦେଇ ଦେଇଥିଲେ, ତାପରେ ସ୍କୁଟି ଏବେ ବି ଗୋଟେ କିଣା ହେଇଛି।
ଅ ହଁ।
ହଁ।
ସ୍କୁଟି ନେଇକି ଯାଉଛନ୍ତି।
ହଁ ଏବେ ସବୁବେଳେ ସ୍କୁଟି ନେଇକି ଯାଉଛି, ତାପରେ ଏଇ ଏବେ ଆମର ଯୋଉ ସେ ଯୋଉ ଯାଉ। ଡିଉଟି କରୁଛି ସେଇଠୁ ସେ ମାନେ ଅଫର ଫଫର ଲାଗିଲ ସେ ସବୁ ଜିନିଷ ନେଇ ଆସୁଛି। ଆଉ କିଛି କିଣିବାକୁ ବି ପଡୁଛି।
ହଁ ଦିଦି କି ଚାକିରି କରୁଛନ୍ତି?
ସିଏ ଗୋଟେ ମେଡିକାଲରେ ଅଛି ତ। ସେ ମେଡିକାଲରେ ସେ ପାଇ ଯାଉ ଯୋଉ ସେ ମେଡିକାଲ ତାପରେ ମେଡିକାଲ ପାଖରେ ଗୋଟେ ରିଲାଏନ୍ସ ଟେ ଅ ଛି ସେଇ ଠି ଯେତେବେଳେ ଅଫର ଲାଗେ। ତ ସାଙ୍ଗମାନେ କହିଦିଅନ୍ତି। ମେଡିକଲରୁ ସେ ଯାଇଁକି ନେଇ ଆ
ଓହୋ।
ଆପଣ ଏବେ ରାତିରେ କଣ ଖାଇବେ?
ଆମର ରାତିରେ ରୁଟି ଆଉ ସନ୍ତୁଳା। ଭାତ ବି ଅଛି ତ। ଅନ୍ୟ ଜିନିଷ ଅଛି ଅନ୍ୟ। ପୁଅମାନେ ଖାଇବେ ମୁଁ ସନ୍ତୁଳା ରୁଟି ଖାଇବି ଆଜି ଗୁରୁବାର।
ଅ ଗୁରୁବାର ମୋ ମା। ମାମା ବି ଭାତ ଖାଆନ୍ତିନି। ଆଉ ମାମା ପାଇଁ ତାଙ୍କର ରୁଟି ହେଇଛି ସେ ରୁଟି ପୋଟଳ ଆଳୁ ତରକାରୀ ଆଉ
ହଁ।
ପୋଇରାଇ ଆଉ ସୋୟାବିନ୍। କସା ଆମ ମାନଙ୍କ ପାଇଁ କରିଦେବେ ତାପରେ ସେ ତାଙ୍କର ଅଲଗା ଖାଇବେ ଆମେ ଅଲଗା ଖାଇବୁ କାରଣ ଆମେ ଭାତ ଖାଇବୁ ତ ସେ ରାତିରେ ଭାତ ଖାଇବେନି ସେଇ ଯୁଗୁରୁ ହଉ ରଖ୍ ଖୁଜି
ହଉ ହଉ।